ହ ହାଲୋ । ହାଲୋ ହଁ ।
ହଁ ସାଙ୍ଗ କଣ କରୁଚ ।
ହାଲୋ । ଶୁଭ ନେଇ କିଛି ।
ହା ଲୋ ।
ହୁଁ ହୁଁ ଶୁଭିଲା କି । ହାଲୋ ।
ହଁ ସାଙ୍ଗ କୁହ ।
ହଁ କେମିତି ଅଛ ।
ହଁ ମୁର ଭଲ ଅଛି ଆଉ ତୁ କେମିତି ଅଛୁ ।
ହଁ ମୁଁ ବି ଭଲ ଅଛି ଏଇଟା ଯାହା ଦେଖି ଗଲେ ଅଛି ସେଇଟା ଦେଖିବା ତ ।
ହୁଁ ।
ହୁଁ ହୁଁ ଆଜି କଣ କରୁଥିଲ ।
ଏ ବସିଥିଲି ଆଉ ଆଉ ତୁମେ ।
ହୁଁ ମୁଁ ଆଜି ମୁ । ଆଜି ସକାଳୁ ମୋର ଗୋଟେ କୁକୁର ରଖିଥିଲି ତାକୁ ଖାଇବାକୁ ଦେଲି ଆଉ । ହ ଦିଟା ଚଢେଇ ବି ରଖିଛି ସେମାନଙ୍କୁ ଖାଇବାକୁ ଦେଲି ନେଇକି । ଛାତ ଉପୁର ବୁଲେଇଲି ତାପରେ ଆସି । କି ଗାଧେଇଲି ତାପରେ ଯୋଉ କହୁଥିଲି ତ ବ୍ଲାଉଜ୍ ତିଆରି କଲି।
ହୁଁ।
ତାପରେ ଖାଇଲି ତାପରେ ଶୋଇପଡ଼ିଥିଲି ଆଉ।
ଆଚ୍ଛା ଆଉ ତୋର କୁକୁରର ନାଁ କଣ।
କୁକୁରର ନାଁ ଟମି।
ଆଚ୍ଛା। ଆଉ ଜାଣିଛୁ ନା ମୋ ଘରେ ବି ଗୋଟିଏ ଟିଆ ପକ୍ଷି ରଖିଛି ତା ନାଁ ମିଟୁ ହୁଁ।
କଥା ହୋଉଛି
ଆ ସିଏ ନା ଓ କିଛି ଛୋଟ ଛୋଟ ଶବ୍ଦ କହିପାରେ ସ ସଖାଳେ ନମସ୍କାର କହିଲେ ବହୁତ ଭଲ ଲାଗେ ସେ ସଖାଳୁ ସବୁବେଳେ ନମସ୍କାର ବୋଲି କୁହେ ଆଉ ଆଉ ଜାଣିଛ ନା ତାକୁ ଯଦି ବହୁତ ଥର ଉଁ ମାନେ କହିବୁ ଯାହା ଗୋଟେ କଥା ସେ ସେ ମାଇଣ୍ଡରେ ରଖିକି କହିବ ଟିକେ ଟିକେ।
ହୁଁ ଏମିତି ତ ମତେ ମିତ୍ର ଭଏସ୍‌ ଶୁଣିବାକୁ ବହୁତ ଭଲ ଲାଗେ। ସେଥିପାଇଁ ମୁଁ ଦିଟା ଚଢ଼େଇ ରଖିଛି ଛୋଟ ଛୋଟ ଗ୍ରୀନ୍ ଗ୍ରୀନ୍ କଲର ଗୋଟେ ଗୋଟେ ନେଳିଆ କଲର ଆଉ ଗୋଟେ ଧଳା କଲରର। ସେମାନେ କିଛି କଥା ହିଁ କହୁନାହାନ୍ତି।
ୱାଇଟ ଚଢେଇ ଟିକେ ଅଧିକ ଧଳାଟା ବହୁତ ବହୁତ ଭଲ ଲାଗେନା ଦେଖିବାକୁ।
ହଁ ଧଳା ଆଉ ଟିକେ ଟିକେ କଣ ସେଇଟା ବ୍ଲୁ ସ୍କାଏ ଧଳା ଆଉ ସ୍କାଏ ମିଶା। ହଁ ଏବେ ତ ମୋର ନାହିଁ ସେଇଟା ମୋର ଥିଲେ ଆମେ ଯେତେବେଳେ ମୋ ଭାଇ ର ମୋର ରହୁଥିଲୁ ଗୋଟେ ରୁମରେ। ସେତେବେଳେ ଦିଟା ଚଢେଇ ରଖିଥିଲୁ ତାର ଥିଲା ନେଳିଆ ଟା ମୋର ଥିଲା ହ୍ଵାଇଟ୍ ଟା। ସେଟା ଧଳାଟା।
ସେମାନେ ନା ବହୁତ୍ ଖୁସି ଲାଗନ୍ତି ତାଙ୍କ ସାଙ୍ଗରେ କଥା ହେଲେ ତାଙ୍କ ସାଙ୍ଗରେ ମିଶିଲେ।
ହଁ ମୁଁ ବି ଘରେ ଥିଲାବେଳେ ଦିଟା ରଖିଥିଲି ଏ ଠେକୁଆ ରଖିଥିଲି ସେତ ବଡ ବଡ ହେଇ ହେଇଥିଲେ।
ଆରେ ବା ଠେକୁଆ ହେଲେ ବି ମାନେ ଠେକୁଆ ମାନେ ସେମାନେ ମାନେ ପାଖକୁ ଆସନ୍ତି ନା ସେମାନେ। କିଛି କରନ୍ତିନି ନା।
ନା ନା ସେବେ ଆସିବ ଚଢିଯିବ ପୁରା ବଢିଆ ଲାଗିଲା ସ ନରମ ନରମ ଲାଗିବେ। ଆମର ଗାଁ ରେ ବାଦାମ ଗଛ ଲଗାହୁଏ ଜାଣିଥିବ ବାଦାମ ଲଗା ହୁଏ ଗାଁରେ।
ହୁଁ ହୁଁ ।
ହୁଁ ତାଙ୍କୁ ସେଇଠା ଲୋକ ଦିଟାକୁ ନେଇଯାଉ ବାଦାମ ବିଲକୁ ସେ। ଝାଡ଼ିଦେବ ପୁରା ଡେଇଁବେ କ୍ କ୍ କ୍ କପ୍ ହେଇକି ତାର ଯୋଉ ଅଗ ଅଗ କଳା କଳା ପତ୍ର ଗୁଡା। ସେଗୁଡା ସବୁ ନିଜେ ନିଜେ ଖାଆନ୍ତି ସେକ କଳା ଛିଣ୍ଡେଇକି ଆଉ ଦୁବ ଘାସ। ତାକୁ ଛାଡିଦେଲେ ବି ସିଏ ଅଟୋମେଟିକ ବୁଲି ବୁଲି ଖାଆନ୍ତି।
ମୁଁ ମୁଁ ଜାଣିଛି ନା ପିଲା ବେଳେ ଗୋଟେ ଆମ ଗାଁରେ ଜଣେ ରଖିଥିଲେ ଦେଖି। ଥିଲି କିନ୍ତୁ ଏବେ ଆଉ କେହି ବି ରଖି ନାହାନ୍ତି କି ଦେଖିବାକୁ ବି ମୁଁ ପାଉନି ତ । ସେମିତି ଠେକୁଆ।
ରଖିଥିଲି ପୁରା ଏଠି ଆସିବା ଯାଏ ରଖିଥିଲି ତାପରେ ଆମର ଆମ ଘରେ କହିଲେ ଠେକୁଆ ରଖିଲେ ଭଲ ନୁହଁ। ଦେହ ଖରାପ ହୁଏ ବିକ୍ରି କରିଦେଲେ ତାପରେ ମୁଁ ଗୋଟେ ଦିନ ଖାଇନଥିଲି ପୁରା କାନ୍ଦି କାନ୍ଦି ପୁରା ଗୋ ଗୋଟେ ଦିନ ପଳେଇଥିଲା ମୋର।
ହଁ ଆଉ ଗୋଟେ କଥା ଜାଣିଛ ନା ମୋ ରିଲେଟିଭ ଘରୁ ଗୋଟେ ମାଙ୍କଡ ପାଇଥିଲେ ହେଲା। ମାନେ ସେ ପୁରା ଛୋଟ ବେଳୁ ତାକୁ ଆଣିକି ରଖିଥିଲେ। ରଖିଥିଲେ ସିଏ ମାନେ ସବୁବେଳେ ତାଙ୍କ କଥାରେ ମାନେ କେବଳ ସେ ଜଣଙ୍କ କତିରୁ ଖାଏ ଜଣକ କତୁରୁ ହିଁ କରେ ତାଙ୍କ ପରିବାର ଭିତରୁ ମାନେ ସେ ଆଉ କାହାକୁ ଦେଖିଲେ ଖାଲି ସେ ଜ କଣ୍ଟା ଭିତରୁ କହିବେ ମୁଁ କାମୁଡ଼ି ଦେବି କି ଆଉ। ସେମିତି ଟାଇପର ତାକୁ ଏବେ ମାନେ ବହୁତ ରାଗ ଲାଗିଲେ ଇଏ କଲେ ଇଏ ସମସ୍ତଙ୍କୁ କାମୁଡିବା ପାଇଁ ଗୋଡଉଛିକୁ ନେଇକି ଆମେ ବାହାର ଛାଡିଦବୁ ତ ତାକୁ ଗୋଟେ ଗାଡିରେ ବସେଇକି ନେଲେ ଗୋଟେ ପଡିଆକୁ ଛାଡିବା ପାଇଁ ତାକୁ ସେଠି ବାହାର କରିଦଥିଲେ ଗାଡିରୁ ତ ସିଏ ନା ମାନେ କୁଆଡ ବି ଗଲାନି ସେ କଟରେ ଗୋଡଅରେ ପୁରା ଧରିକି ବସ ସେ ଲାଗିଲା ମୁଁ ଯିବିନି ମାନେୁରା ମାନେ-ମାନେ ତା ସହିତ କଥା କହିପାରେ ନା ମାନେ ତା ଭାଷାରୁ ସେ ଯେମତି କରୁଥିଲା ଲାଗୁଥିଲା କି ଯେମିତି କି
ମାନେ ଯିଏ ଯାହା ଘରେ ଥିଲା।
ହଁ ସେ ନେଇ ଯାଇଥିଲେ ଛାଡିବା ପାଇଁ ତ ମାନେ ସେ ପୁରା ଯେମତି ଆକ୍ସନ କଲା ସେ ଜା ଲେ ଯେ ମାନେ ସେ କହିବାକୁ ଚାହୁଁଛି କି ମତେ ମତେ ଛାଡନି ମୁଁ ତମରି ଘରେ ହିଁ ରହିବି ପୁରା ଗଟ ଧରିକି ବସିଲା କି ମାଙ୍କଡ ସେ ପଶୁ ବି ସେ କେମିତି ବୁଝି ପାରୁଛି ଦେଖ
ହୁଁ।
ତାପରେ ସେ ଯିଏ ପାଳିଥିଲେ ତାଙ୍କୁ ବି ଦୁଃଖ ଲାଗିଲା କହିଲେ ଛାଡ ସେ ଯାହା କରଚ କରଛି ସମସ୍ତଙ୍କୁ କାମୁଡି ହଉଛି ବୋଲି ତାର ରାଗ ଲାଗୁଥିଲା ସେ ନେଇକି ଛାଡିଦେବି ମୁଁ ତାକୁ ବାହାରେ ସମସ୍ତଙ୍କୁ କାମୁଡି ଦଉଛି ତ ସିଏ ଯେମିତି ହେଲା ତାକୁ ଆଉ ଛାଡିଲେନି ପୁଣି ନେଇକି ଆସ
ତାପରେ ଆସିଲା ପରେ ସେମିତି ହେଲା ନା ଚେଞ୍ଜ ହେଇଗଲା।
ପୁର ଚେଞ୍ଜ ହେଲାନି କି ପୁର ସେମିତି ବି ହେଲାନୋ ମାନେ ମିଡିଲ ଟା ହେଇଗଲା ଆଉ।
ହଁ-ହଁ ସେ ବୁଝିପାରିଲା ନା କି ମତେ ଏଥିଲାଗି ଛାଡି ଦଉଛନ୍ତି ମୁଁ ବି ଟିକେ ବଦଳିଯାଏ।
ବଦଳିଯାଏ କିନ୍ତୁ ତାଙ୍କ ଘର ଲୋକଙ୍କୁ ଯେମିତି ଯା ଆଉ ବାହାର ଲୋକଙ୍କୁ ଆଉ ଯାହା ଦେଖିଲେ ସେମତି ହେଉଛି। ତାଙ୍କ ଘର ଲୋକ ଯାହାକୁ ଦେଖିଲେ ତାଙ୍କୁ ଦେଉଥିଲା କିନ୍ତୁ ମାନେ ଯିଏ ପାଳିଛି ତାକୁ ସିଏ ତା ଦେଖିକି କିଛି ହଉନଥିଲା ଆଉ ସମସ୍ତଙ୍କୁ ଦେଖି ଟିକେ ହଉଥିଲା କିନ୍ତୁ ସେଇ ଛାଡି ଦେଲା ପରେ ସେଇ ଉଁ ଯୋଉମାନେ ତାଙ୍କୁ ମାନେ ତାଙ୍କ ଫ୍ୟାମିଲି ତାଙ୍କୁ ଦେଖିକି ଆଉ କିଛି ହଉନି କିନ୍ତୁ ବାହାର ଲୋକଙ୍କୁ ଦେଖିକି ସେମିତି ହଉଛି। ଜ
ହୁଁ-ହୁଁ।
ଆଉ ସେ ମାଙ୍କଡ ଟା ନା ବହୁତ ମାନେ ମୁଁ ଛୋଟ ହେଇଥିଲି ସେ ଥିଲା ମୁଁ ଏବେ ବି ଯାଇଥିଲି ସେ ବି ଅଛି। ମାନେ କେତେ ବର୍ଷ ସେ ରହିଲାଣି ତାର ମାନେ ବହୁତ ସେ ଶିଖିଲାଣି ତାକୁ ଯାହା ଖାଇବାକୁ ତାକୁ ଯାହା ତରୁ ନବ ତାକୁ ଆଉଁସି ଦବୁ ଯଦି ତ ମାନେ ତାଙ୍କ ଯିଏ ପାଳି ତା ପାଖରେ ଠିଆ ହେବେ ଯେ ତାଙ୍କୁ ପୁରା ଜନ୍ତା ପାଖକୁ ଭିଡି ନବ ଭିଡି ନେଇକି ତାଙ୍କ ହାତକୁ ଧାରିବ ପୁରା ଏମିତି।
ହଁ ମୁଁ ବି ଯୋଉ ଠେକୁର ଦିଟା ରଖଥିଲି ସେଥିରୁ ଗୋଟେ ଥିଲା ପୁରା ବହୁତ ରାଗି ଥିଲା ଆଉ ଗୋଟେ ମାନେ ଆଉ ଗୋଟେ ଭଲ ଥିଲା ଧରା ଦିଏ। ପାଖ ମାନେ ଧରିଲେ ଆସିବ ପାଖକୁ ଆସିବ ଚଢିବ ଉପରେ ଆଉ ଗୋଟେ ପୁରା ତା ଆଖି ଯାହାର ରେଟ ଥିଲା ସେ ପୁରା ବହୁତ ରାଗିଟା ତାକୁ ଧରିବନି ସେ ହଁ-ହଁ ଲାଗେ ସେ କାମୁଡିଦବା ପୁରା। ତାଙ୍କ ନାଁ ଥିଲା ଚିକୁ ମିକୁ।
ରେ ବା ବଢିଆ ତ ଚିକୁ ମିକୁ ବଢିଆ ନାଁ ପଡୁଛି।
ସବୁ ଖାଉଥିଲେ ଭାତ, ମୁଢ ଘାସ ଚା ବିି ଖାଉଥିଲେ।
ହଁ ଆଉ ତାଙ୍କୁ ସେମାନେ କେତେ ଥର ପାଣି ପିଅନ୍ତି ନା ସେମତି
ହଁ ପାଣି କେତେଥର ପିଅନ୍ତି ଜାଣିନି ତା ଭିତରେ ତ ମୁଁ ଗୋଟେ ରଖିଦେଇଥିଲି ବଡ ବାଉଲ ଟେ ମାନେ ଗୋଟେ ବଡ ତାଟିଆଟେ ଥିଲା ତା ଭିତରେ ସେ ତାଙ୍କର କେତେବେଳେ ପିଅନ୍ତି ଆଉ। ଆଉ ଚାରିଟା ବେଳ ଟାଇମ ରେ ତ ବାହାର କରିଦିଏ ବାହାରକୁ।
ହୁଁ।
ବାହାର କରି ତାଙ୍କୁ ବୁଲାଏ।
ସେ ସେମାନେ ବାହାରକୁ ବାହାରିଲେ କୁଆଡେ ପଳାନ୍ତିନି?
ନା-ନା ସେ ପୋସା ମାନି ଜାଇଥିଲେ ନା। ଫାଷ୍ଟ ମୋ ମାମୁଁ ଘରେ ଥିଲେ ତାଙ୍କ ଘରୁ ଆମେ ନେଇ ଆସିଥିଲୁ। ସେ ପୁରା ପୋସା ମାନି ଯାଇଥିଲେ ଆଉ। କେବଳ ସେ ଘର ଚାରିପଟ ବୁଲାନ୍ତି ଆଉ ବାହାରକୁ ଯାଆନ୍ତିନି କେବଳ ଗୋଟେ ଡର ଥାଏ କୁକୁର ମାନେ ଯୋଉ କାମ କାମୁଡି ଦେଇକି ଖାଇଦେବେ ନା ତାଙ୍କୁ ଗୋଟେ ଥର କାମୁଡି ଦେଇଥିଲା। ତାମାନେ ବାହାରେ ଆମ ଛାଡି ଦେଇଥିଲୁ। ହଁ ବାହାର ଛାଡିକି ମାନେ କେମିତି କଇଲ ଗୋଟେ ଆମ ଘର ଆଗରୁ ଗୋଟେ ବିଲଟ ଅଛି। ସେଠି ଚାରିପଟେ ଚାରିଟା ଖଣ୍ଟ କତିକି ତା ଚାରିପଟେ ଶାଢୀ ଘରେ ଦେଇଥିଲୁ। ଶାଢ଼ୀ ଗଡ ଘୁଡେଇକି ତା ଭିତରେ ଦି ଜଣ ଛାଡିଦେଲୁ ଆମେ ଲ ଛାଡ ତା ଭିତରେ ରହିବେ ତ ଆଉ ଆମେ ଯାହା ଯୁଆଡେ ଯ ଗଲେ ବି ସେ ତା ଭିତରୁ ବାହାରି ପାରିବେନି ଆଉ। ତା ଭିତରେ ଗୋଟେ କୁକୁର ପଶିଯାଇଚି କେମତି। ପଶି କାମୁଡା ଦେଇଛି ଆଉ ସେବେଠୁ ଆଉ ତାଙ୍କୁ ହଉ ଏକା ଛାଡନୁ କେବେ। ତାପରେ ବିକ୍ରି କରିଦେଲେ ମନ ଦୁଃଖ ହେଲା। ମୁଁ ଏବେ ଭାବୁଚି ଗୋଟେ ଏଇଠି ଆଣିକି ରଖିବି।
ହୁଁ।
ଏଇଠି ରଖିଲେ ବି ତାଙ୍କୁ କଣ ଖାଇବାକୁ ଦେବି? ସବୁବେଳେ ରଖ ଦାୟୀ ଅଫିସ ପଳେଇବି ଯେତେବେଳେ ସେ ତ ଦିନସାରା ଆଉ କେମିତି କଣ ଖାଇବେ? ଚଢେଇ ଆଣି ରଖିଲେ ତାଙ୍କୁ ଛୋଟ ଛୋଟ ଦାନ ନା ତାଙ୍କୁ ଦେଇଦେଲେ ସେ ତାଙ୍କର ଦିନସାରା ଖାଉଥିବେ ମୁଁ ଆସିଲେ ଆଉଥରେ ଦେବି ଭାବୁଚି ଚଢେଇ ଆଣି ରଖିବ ବୋଲି।
ଚଢି ଚଢ଼େଇ ମାନେ ବି ବହୁତ ଭଲ ଲାଗ ନ୍ତି ରଖିବାକୁ ସେମାନେ ପୁର ସକାଳ ହେ ଯୋଉ ବୋବାନ୍ତିନି ବହୁତ ବଢିଆ ଲାଗେ।
ଦବାକୁ ପଡିବନି ଅଟୋମେଟିକ ଉଠି ଯିବେ। ମୁଁ ତମକୁ ଫଟୋ ପଠେଇବି ଦେଖିବ ମୋର ଥିଲେ ଦିଟା ଚଢେଇ ସେ ମରିଗଲେ।
ଆଚଛା ମରିଗଲେ?
ହଁ। ମୋ ଭାଇ ଗୋଟେ ବେକାରଆ ପିଲା ତାକୁ ରଖି ପାରିଲାନି ଭଲସେ ମାରିଦେଲା ତାକୁ।
ଓହୋ। ଏ ହେ ଭାରି ଦୁଃଖ ଲାଗିଥିବ ନା?
ହଷ୍ଟେଲ ପଳେଇ ଆସିଲି ନା ହଷ୍ଟେଲରେ ଆଉ ରଖିବାକୁ ହଉ ମୁ ଆଣିଲିନି। ତାଷୀ ତାର ନେଇକ ଗଲେ ରଖିବାକୁ କହିଲେ ମୁଁ ରଖିବି। ରଖିବ ବୋଲି ତାକୁ ଖାଇବାକୁ ଦେଲାନି କି କଣ କୁଆଡେ କଣ କଲା ସେ ମରିଗଲେ।
ଏହେ ତମକୁ କିନ୍ତୁ ବହୁତ ମିସ୍ ଲାଗୁଥିବ ସେ ମରିଗଲା ପରେ।
ହଁ। ରହନାଙ୍କୁ ଫଟୋ ଦେବି ଦେଖିବ। କେତେ କେତେ ବଢ଼ିଆ ଲାଗୁଥିଲା ମୁ ଚଢ଼େଇ ହିଁ ମନଦୁଃଖ ହଉଚି କହିଲା ବେଳକୁ।
ହ ହ। ଆଉ?
ହଉ ତମର ବି ଚଢ଼େ, ହ ଭାଇ ଏ ପଡୁଚି ଏଇଠି।
ହୁଁ ହୁଁ।
ସେ ମୋରଠ ଜାନ।
ସାନ?
ହୁଁ ଏଇ ଭୁବନେସ୍ୱର ରେ ହିଁ ପଡୁଛି। ସିଏ ଏବେ ଚାରିଟାର୍ଡ କରୁଛି।
ହଁ । ଭଲ। ହଉ ସାଙ୍ଗ ମୁଁ ଏବେ ରଖୁଚି, ଆମେ ଆଉ କେତେବେଳେ ଫ୍ରି ହେଲେ କଥା ହବା।
ହଉ ହଉ।